ଯେତିକି ପଇସା କିଣିଥିଲା ତା ଜାହାଜ ପଇସା ଜାହାଜ ଫାଜ ସବୁ କିଣିଦଲା ପରେ ତାପରେ ଆଉ କେତକି ବଞ୍ଚିଲା? ହ୍ୟାଲୋ ହ୍ୟାଲୋ
ହ୍ୟାଲୋ।
ହଁ ସୁଲେଇ।
ସେି ସ କଣ କଲ ସେ ଯୋଉ ଜାହାଜ ଯୋଉ ଆମର ଯୋଉ ଯେତିକି ପଇସାରେ ଏୁ ଇଣ୍ଡିଆରୁ କିଣିଥିଲା ବୁଝିପାରୁଛ। ସେ ଜାହାଜ ଖର୍ଚ୍ଚ ଉଠେଇ ବୁଝିପାରୁଛ ଯେତିକି ସନ୍ୟ ସାମନ୍ତ ତାଙ୍କର ମରିଥିଲେ।
ହୁଁ।
ତାଙ୍କ ଘରକୁ ତାଙ୍କ ଭରଣ ପୋ ଦେଇ
ହୁଁ।
ଆଉ କଣ କହିଲ ତା ନିଜର ତା ସେ ଯେତିକି ଦେଥିଲା ପୋଷଣ ସେ ନିଜ ଦଶ ଗୁଣା ନେଇ କିଏ ଭାସ୍କ ମାନେ ଭାସ୍କୋଡା ଗାମା ବୁଝିପଛ ହଁ ଟୋଟାଲି ସବୁ। ଟୋଟାଲି ସବୁ ତାଙ୍କ ଜିଡି ପିର ମାନେ ଏତେ ସିଏ ସେ ଏତେ ମାନେ ବେପାର କଲା ଯେ
ଚାରିଟା ଚାରିଟା ଜାହାଜର ମସଲାରୁ
ଚାରିଟା ଜାହାଜ ଚାରିଟା ଜାହାଜ ଛଅଟା ଜାହାଜ। ବୁଝିପାରୁଛ ଛଅଟା ଆଉ ଆଉ ଆଉ ହଁ ଏତେ ଖୁନ୍ଦିକି ନେଇଥିଲା ଯେ ବୁଝିପାରୁଛ ସେଇଠୁ ସେ ଟୋଟାଲି ଚଉଷଠି ଗୁଣା ପ୍ରୋଫିଟ କଲା ଯେ ତିକୀ ପଇସାରେ କିଣିଥିଲା ସେ ଟୋଟାଲି ଟୋଟାଲି ସହ ସବୁ ସମସ୍ତଙ୍କ ଭରଣ ପୋଷଣ ଦେଇକି ଚଉଷଠି ଗୁଣା ଲାଭ କଲା ବୁଝିପାରୁଛ ସେ ହଠାତ ଯେମତି ଦେଖିଲେ ଆମର ୟୁରୋପ କଣ୍ଟ୍ରି ବାଲା ଯେମତି ଦେଖିଲେ ବୁଝିପାରୁଛ।
ହଁ।
ସେ ଯୋଉୁ ଦେଖିଲେ ପ୍ରଥମେ ନ ନଜର ପାଇଲା ଲୋଲୁପ ଦୃଷ୍ଟି ପିଇଲା କାହାର କହିଲ? ପର୍ତୁଗାଲ ଉପରେ ମାନେ ଭାସ୍କୋଡା ଗାମାର ଲୁଲୁ ମାନେ ଭାସ୍କୋଡା ଗାମା ଯୋଉ ମାନେ ପର୍ତ୍ତୁଗାଲ ଉପରେ ଲୋଲୁପ ଦୃଷ୍ଟି ପଇଲା କାହାର ଜାଣିଛଠି। ଆମର ବ୍ରିଟିଶ୍ ଇଂଲଣ୍ଡ ହଁ କଲା କଲା ହଠାତ୍ ଏତେ ଏତେ ଛୋଟ ଦେଶ ଏତେ ଏତେ ଉ ମାନେ ଧନୀ କେମିତି ହେଇଗଲା?
ମୁଣ୍ଡ ଖରାପ ତାପରେ ତା ଇଏ ତା ଗୁପ୍ତଚର ଭେଜିଲା ବୋଧେ।
ପର୍ତୁଗାଲ ହେଲା। ପର୍ତ ପର୍ତୁଗାଲ ପଠେଇଲା ବୁଝିପାରୁଛ? ସେଇଠୁ ସିଏ ତାଙ୍କର ସେଇଠୁ କହିଲେ ଏମିତି ଏମତି ସବୁ ତଥ୍ୟ ସବୁ ଆସିଲା। କହିଲେ ଏଇ ଏଇ ରାସ୍ତା ତା ଦେଇକି ଆମେ ଗଲୁ ଏଠିକି କୋଉଠି? ମାନେ ଭାରତରେ ପହଞ୍ଚିଲୁ। ବୁଝିପାରୁଛ? ସେଇଠୁ ସବୁ ଦେଶ ଗୁପ୍ତ ସ ମାନେ ମାନେ ମାନେ ସବୁ ଦେଶ। ମାନେ ମାନେ ତାଙ୍କୁ ଗୁପ୍ତଚର ପଠେଇଲେ ପର୍ତ୍ତୁଗାଲ କୁ ବୁଝିପାରୁଛ।
ସବୁ ସବୁ ତଥ୍ୟ ନେଇ ଗଲେ ଆଉ।
ହଁ ହୁଁ ତାପରେ ସେଠୁ ଭାସ୍କୋଡା ଗାମା ସବୁ ଦେଖିକି ଆସି ସବୁ କହିଛି ତା ରାଜା କୁ କହିଲା ଭାରତ କ ମାନ ସେ କଲେ ସେ ଭାରତ ଆଗରେ ଆମ ଦେଶ ପିମ୍ପୁଡ଼ି ସାଙ୍ଗେ ସମାନ ଭ ଭାରତ ତ ଆଗରେ ଆମ ଦେଶ ପିମ୍ପୁଡି ସା କ୍ଷେତ୍ର ଫଳରେ ଯାହା ମାନେ ଧନ ଦ ଧନ ଦୌଲତରେ ସେଇଆ। ସେଇଠୁ ସମସ୍ତଙ୍କର ସେଇଠୁ ଆଗମନ ହେଲା ଜାହାଜ ପାଣିରେ ପୁରା ଖେଳିଗଲା ଜାହାଜ। ପାଣି ଯାହାଜ ସେଥିପାଇଁ ଭା ସେ ସେ ମାନେ ସେ ଏବେ ଇତିହାସ ବରେ ଲେଖା ହେଇଛି ସେ ପ୍ରଥମ ଜଳ ପ୍ରଥମ ଜଳପଥ ଆବିଷ୍କାର କିଏ କରିଥିଲେ
ପାସ୍କୋଡ଼ କାମ
ଆଉ ମାସ କଟା ଜମା କରିଥିଲି ସେ ଦଷି ତ ସେ ଚଉଦଶ ପଇଁଚାଳିଶ ଏ ଚଉଦଶ ଏି ଚଉଦଶ କେତେ ବସେଇଲା ବୁଝିପାରୁଛ ସେଇୁ ସେଇଠୁ ସିଏ ତ ଗଲା ଗଲା ସେଇଠୁ ମାନେ ସବୁ ଦେଶ ଆସିଲେ ଇଣ୍ଡିଆକୁ ବେପାର ବାଣିଜ୍ୟ କରିବା ଉଦ ଦେଶ ରେ ବୁଝିପାରୁଛ
ହୁଁ
ଆଉ ମାନେ ଭାସ୍କର ଗାମ ସେଠି କହିଲା କହିଲା ଭାରତ ତ ଏତେ ଚତୁର ଯେ ସିଏ ଗୋଲଡ କଏନରେ ବେପାର କରୁଛି ଆ ମାନେ ହଁ ମାନେ ଆରବ କଣ୍ଟ୍ରି ମାନଙ୍କଠୁ ଶିଖିକି ଗୋଲଡ ଗନେ ବେପାର କରୁଛି ବୁଝିପାରୁଛ ରାଜା ହଉଛି ତାଙ୍କର ଭାରତର ମୁଖ୍ୟ ରାଜା ହଉଛି ଚନ୍ଦ୍ରଗୁପ୍ତ ମୋରିଆ
ସନ୍ଦ୍ରପ ଟୁମରିଆ
ହଁ
ଭାରତର ପ୍ରଥମ ରାଜା କିଏ ଥିଲେ ଚନ୍ଦ୍ରଗୁପ୍ତ ମରିଆ
ଚନ୍ଦ୍ରଗୁତ କରି ତାକୁ ଚାଣ କିଉ ରାଜା କରୁଥିଲା ହେଲା ପା ପୁରା ମାନେ ହଉ ସେଗୁଟା କୋଉ କୋଡ ରାଜା ଆମର ଆମର କୋଉଠି ଗିଲ ମୁମ୍ବାଇ ନା କୋଉଠିଆର ହଁ ସେ ମୁମ୍ବାଇ ର କୋଉଠିୁଁ
ଓହୋ
ସେଇଟା କୋଉ ଏରିଆରେ ଯାଇଲ ଏତେ ନ ଏତେ ତା ବିଷୟରେ ନଲେଜ ନହିଁ କିନ୍ତୁ ସେ ଭାରତ ଉପରେ ଚଲେଇଥିଲା ଭାରତରେ ଗୋଲଡ କ ପ୍ରଚଳନ କରିଥିଲା ସେଇ ଭାରତ ସାରା ବୁଝିପାରିଲ ସେଇଠୁ ଯେ ଯୋଉଠି ବେପାର ବଣିଜ ହବ ସେ ଗୋଲଡ କନ ରେ ବେପାର ବଣିଜ ମାନେ ମାନେ ଆରବ କଟ୍ରି
ହ ହୋ
ସେଇଠୁ ବର୍ତ୍ତମାନ ମାନେ ମାନେ ଇଂଲଣ୍ଡ ପୁରା ୟୁରୋପ କଣ୍ଟି ଟୋଟାଲି ଉଠିଗଲା ପୁରା ଭାରତକୁ ପୁରା ଆସିବେ
ହେଲା ହଁ ଆରି
ମାନ ଟୋଟାଲି ସବୁ ଦେଶ ସବୁ ଦେଶ ପୁରା ଖୁସିରେ ନାଚିଲେ କଣ ନା ଭାରତ ମିଳିଗଲା। ଭାରତ ମିଳିଗଲା ବୋଲି। ହେଲା।
ତାପରେ କଣ ହେଲା?
ତାପରେ ସେଠି ତାଙ୍କର ସବୁ ଗୋଳା ବାରୁ ସବୁ ନେଇକି ଗୋଳା ବାରୁଦ ଯାହା ଲୋଡ କରି ସ ଇଣ୍ଡିଆ ଆଇଲେ ଆଉ ଗୋଳା ବା ଲୋଡ ହେଇଛି ବୋଲି ଭାରତ ବାଲା ଜାଣି ପାରିଲାଣି ବୁଝିପାରିଲ ତ ସେମାନେ ସେଇ ଜିନିଷରେ ପୁରା ଅ ଅଜଣା ଥିଲେ କୋଉଟା କହିଲ? ପୁରା ଯେମିତି ଆମେ ଆମେ ଗୋଟେ ବାଛୁରୀ ଆଗରେ ଆମର ଗୋଟେ ବାଛ ଛୁରୀ ଆଗରେ ଯଦି ଛୁରୀ ହଲେଇବ ଆଉ। ବୁଝିପାରୁଛ ସେ ବାଛୁରୀ ସେ ବାଛୁରୀ ସେ ଛୁରୀଟା କଣ ସି ଜାଣିପାରିବନି ଯେତେବେଳେ ତାରେ ଫୋଡ଼ି ହେଇଯିବ ସେ ଜାଣିପାର ଏ ଛୁ ଛୁଛୁରି ରେ ମୋ ଦେହରେ କ୍ଷତ ସୃଷ୍ଟି ହଉଛି। ବୁଝିପାରୁଛ ସେଇଠୁ ଜିନିଷଟା ହଉଛି ବୁଝିପାରୁଛ। ମାନେ ଭାରତ ବାଲା ଏଇ ଜିନିଷ ବିଷୟରେ କିଛି ଜାଣିନଥିଲେ।
ବମ ବାରଦ ବାରଦ ଏ କଣ ଖୁୁର ଛୁଡି ଇ କଣ ଜଣଥିଲା ନା।
କେବଳ ଖଣ୍ଡା କେବଳ ଖଣ୍ଡା ଏତ ସବୁ ଅସ୍ତ୍ର ଶସ୍ତ୍ର ମାନେ ଅ ଅସ୍ତ୍ର ଉପରେ ହଁ କେବଳ ଖଣ୍ଡା ବା ଖ ହଁ ସେ ସେ ଜିନିଷଠୁ ଜାଣିଥିଲି। ହଁ ତୀର ଥିଲା ହୁଁ ତୀର ଥିଲା। ସେଇଠୁ ସେଇଠୁ ସେ ମାନେ ସେମାନେ ସେଇଠୁ କଣ ହେଇଚି କହିଲ। ହଁ। ମାନେ ଯେମିତି ସବ ଗୋଳା ବାରଦ ସେ ଜାହାଜରେ ସବୁ ଲଉଡେଇକି ସବୁ ଥିଲା ବୁଝିପାରୁଛ। ଏମାନେ ତାଙ୍କ ଦେଶରୁ ଜିନିଷ ନେଇକି ଆସିଲେ କୋଉଠୀ ମାନେ ଇଂରେଜ ବାଲା ସେ ହଁ। ଆ ତାଙ୍କ ଦେଶ ଯୋଉ ଜିନିଷ ନାଇଁଲେ ଭାରତ ତ ଖୁସି ହେଲେ ସାର୍ଟ ପ୍ୟାଣ୍ଟ ଦେଖି କି ପା ଖୁସି ହେଇଗଲା ବୁଝିପାରୁଛ ମାନ ହଁ ନୂଆ ନୂଆ ଜିନିଷ ଖୁସି ହେଲେ ଭାରତ ବାଲା ବି ସେଠୁ ସେଇଠୁ ମାନେ କିଣିବାକୁ ଚାହିଁଲେ ସେ ଭାରତ ଦଵାରା ଯୋଠୁ ଯୋଠୁ କିଣିଲେ ସେଠୁ ସେ ସେମାନେ ବି ସେ ସେଇ ଗୋଟା ଜିନିଷ ଚାଲ କଲେ କଣ କହିଲେ ନା ଆମେ ବି ଗୋଲ୍ଡ କହଲେେ ନବୁ ଏଇ ଜିନିଷ ନେଲେ ଆମେ ବି ଗୋଲଡ କନ ରେ ହ ହଁ ଆମେ ଗୋଲଡ କ ନବୁ ବୁଝିପାରୁଛ ସେଠୁ ଗୋଲଡ କ କେମିତି ନବୁ ନା ମାନେ ମାନେ ଭାରତ ବାଲା ବି ଓହଲା ଥିଲେ କଣ ଆଉ ବୁଝିପାର ତ ସେମାନେ ମାନେ ସେମାନେ କହିଲେ ଯେ ଆମେ ସେଇଠୁ କହିବୁ ଆମେ ସେଇଠୁ ଯୋଉ ଜିନିଷଟା ନବୁ ଏ କଣ ହବ ଏତିକିଟା ଗୋଲଡ କନ ମାନୁଛି ସେ ଯଉ ସେମାନେ ଯୋଉ ଜିନିଷ ଶୁଣଇଲେ ଏମାନ ଦ୍ାରା ସବଠିକ ମୂଲ୍ୟ ମାନେ ତାକୁ ଜଣାଶୁଣା ନଥିଲା
ଓହୋ ଏ ମନ ଇଚଛାରେ ଏ ଲଗେଇଥିଲେ
ସେମାନେ ମନ ଇଚ୍ଛାରେ ଏଟା ଲଗେଇନି ବୁଝିପାରୁଛ କଲେ ଆମେ ଏଇ ଜିନିଷ ସୋ ଏ ଏଇ ଜିନିଷ ନେୁ ଆେ ଶହେ ଗୋଲ ଶହେ ଶୂର୍ଣ ମୁଦ୍ରା ନବୁ କି ହଜାର ଶଵର୍ଣ୍ଣ ମୁଦ୍ରା ନବ ଯୋଉ ଯୋଉଟା କି ସେ ଦର ସେ ସେତିକି ଜିନିଷ ନଥିଲା
ସୁନା ସୁନା ଭାବରେ ବି ଯାଉନ ସେ ଜିନିଷ ମତେ ଲାଗୁଥିଲା କଉଡିିରେ କଣା କଉଡିିରେ ଯାଉ ମତେ ସେ ଜିଷ
କଉଡିରେ ଯାଉଥିଲା କିନ୍ତୁ ଏମାନେ ହଁ ଶୁଣନ
ହୁଁ
ଇଣ୍ଡିଆ ବାଲା ସେଇଠୁ ଣ୍ଡି ଇଣ୍ଡିଆ ବାଲା ପାଖରେ ଯୋଉଠି ମାନେ ମାନେ ଆମ ଯୋଉ ଆମର ଯୋଉ ଧନୀ ଲୋକ ଆମର ଯୋଉ ଭାରତରେ ଅଛନ୍ତି ସେ ତାଙ୍କୁ ଯଦି ହଜାର ଟଙ୍କା କହିବ ଗୋଟେ ଆମ୍ବ କିଲୋ ହଜାର ଟଙ୍କା କହିବ ସେମାନେ କହିବ ହ ହେଇଥିବ ଆଉ ଏ ଦି ହଜାର ଟଙ୍କା କେତେ ପଇସା ିବ ଟଙ୍କା ଅଛି ହଜାର ଟଙ୍କା ପଳେଇଲେ କଣ ସରିଯା ଯାଉଛି ବୁଝିପାରୁଛ ସେଠୁ ସିଏ ସିଏ େ ଭାରତରେ ତ ଘରେ ଘରେ ଦୁଆରେ ସବୁ ଚାରିଟା ଖ ସୁନା କହନେ ରୋଡ ଘାଟରେ ସୁନା କନେ ମାନେ ପ୍ରାୟ ମାନେ ପହିଲ ଲୋ ସମାନ ହେଇଥିଲା ବୁଝିପାରୁଛ ସେ ସେମାନେ ସୁନ ର ଭାଲ୍ୟୁ ନ ହେଲା ସୁନା ସୁନା ଲୋକ ମାନେ ସୁନାର ଶଗଡ କରିକି ଚଲଉଥେଲେ।
ହ ବା ମୁଁ ମୁଁ ବା କିଟା ଚଲେଇଥିଲି ସୁନା ସୁନାର ଶଗଡ ମୁଁ କିଟା ଚଲେଇଥିଲି ଆର ଜନ୍ମରେ। ମୋର ମନେ ପଡୁଛି ଯାହା ଯେତିକି ମନେ ପଡୁଛି ଭାସ୍କୋଡାଗାମା ଯେତେବେଳେ ଆସିଥିଲା ବୁଝିଲ ସୁନା ସୁନାରେ ଚୁନାବ ଶଗଡ଼ ରେ ଯାଇଥିଲି ନେଇକି ତାକୁ ଆଣିଥିଲି। ରିସିଭ୍ କର
ୁଚୁଆ ହେଇଥାଉ କି ମାନେ ଆମର ଏଇଟା କଣ ମାନେ ମାନେ ଫାଇଶ ଜ ନବନା ଆବ
ନା ମୋ ମୁଁ ସେକେଣ୍ଡ ଜଣ୍ଡଙ୍କ କଥାିକେ ରେ ଯ ତମ ୋରି ଯୋଉ କହିଲା ମୁଁବୁଝିଗଲି ୁ ମୋର ଟିକେ ଟିକେ ଧାପସା ମନ ପଡିଯାଉ ଯେ ମୁଁ ଥିଲ ସୁନା ସୁନାର ସଗଡି ଚଲଉ।
ଆକଚୁଆଲି ଠିକ କଥା ବୁଝ ମୋର ଆକଚୁଆଲି ଏଇଟା ଥାର୍ଡ ଜନ୍ମରୁ
ମ ମତେ କିଆଁ ଲାଗୁଛି ତମେ ଭାସ୍କୋଡାଗାମା ଜଣ ଗଣନା କରିକି ଆସିଥିଲ ତମ ଠିକ ଠିକ ମନେ ରଖଛ କଣ ହେଇଥିଲା। ତମ ଭାଇ ଏକ ଗ୍ରାଇ ଲୋକେ ମ ଏକଥା ମାନେ ମୁଣ୍ଡ ଖରାପ ଲୋକ
ମାନେ ଆକଚୁଆଲି ସେ ଆକଚୁଆଲି ବିଶ୍ୱାସ କରିବ ସେ ଷ୍ଟୋରୀ ସେ ଏମିତିଆ ମୁଁ ସିନା ଦେଖିଲି ବୁଝିପାରୁଛ ସେ ଷ୍ଟୋରି ଇଏ ଥରେ ଦେଖିନବ ମନ ଧ୍ୟାନ ଦେଇ ହେଲା ଆଉ ଭୁଲିବନାଇ କେବେ ଯିବେନେ
ତାହେଲେ କଣ କହୁଛ ତାହେଲେ କଣ କହୁଛ ଭାସ୍କୋଡାଗାମା ଭଳିଆ ଯିବା କଣ କହୁଛ। ଆମେ ଆମେ ବି ଯିବା ସମୁଦ୍ର କୂଳକୁ ଯିବା ବୋଟ
ସେଇଟା ସେଇ ଜିନିଷଟା ସେ ସେ ଜିନିଷଟା ସେ ପୁରୁଣା ହେଇଗଲାଣି ବର୍ତ୍ତମାନ ସେଇ ଜିନିଷଟା ଛି କଣ ହଁ ଜାଣିଚଟି। ବର୍ତ୍ତମାନ ସେଇ ଜିନିଷ ଟା ତମକୁ ସେ କୌଣସି ଦେଶ ଦେଇପାରିବନି ସେ ଜିନିଷ ଦେଇପାରିବ ତମକୁ ସମୁଦ୍ର ଦେଇପାରିବ।
ମୁ ର ନା
ଯୋଉ ପଇସା ଭାସ୍କୋଡାଗାମା ଇନକମ କରିଥିଲା ସେଇ ପଇସା କାମ ତମକୁ କେବଳ ସମୁଦ୍ର ହିଁ ଦେଇପାରିବ।
ଇଏ ଅଛି କଣ କହୁଛ ଯିବା ତାହେଲେ କଣ କହୁଛ ସମୁଦ୍ର ଆଡ଼େ।
ଶୁଣୁନ ସେଇଠୁ ତାପରେ ସେଇଠୁ କଣ ହେଲା ଜାଣିଛନ୍ତି ଆଉ ଭାସ ଡୋଗାମା ସେଇଠୁ ଯେମିତି ଜିନିଷ ଟା ସେଠୁ ନେଲା ଭାସ୍କୋଡୋଗାମା ସେଇଠୁ ଆସିଲା ପଛରେ ଫୁଣି ଆଇିଲା ଭାସ୍କୋଡୋଗାମା ହେଲା। ଆଉ ହଁ ଭାସ୍କୋଡୋଗାମା ସେଇଠୁ ଜାଣିଥିଲା ଅବଗତ ଥିଲା ଯେ ଯେ ମାନେ । ଲୋକମାନଙ୍କୁ ଭାରତ ବାଲାଙ୍କୁ କିଛି ଜଣା ନାହିଁ କେବଳ ବେପାର ଟା ଜଣା ଆଉ କିଛି ଜଣା ନାହିଁ।
ଓ ହୋ।
କେବଳ ବେପାର ଟା ଜାଣା କେମିତି ଗୋଲଡ଼ କଏନ ସେ କଲେକ୍ଟ କରିବେ ଇଣ୍ଡିଆ ଲୋକ ବୁଝିପାରୁଛ। କେବଳ ସେଇ ଉଦ୍ଦେଶ୍ୟ ସେରେ ସେମାନେ ରହିଥିଲେ। ଭାରତ ବାଲା। ଆଉ ଭାରତ ବାଲାଙ୍କା ଠୁ କେମି ଗୋଲଡ କଏନ ଆସିବ ସିଏ ହଉଛି ପୁରା ସହଯୋଗ ଉପାୟ। ଆମେ ସେମାନେ ଯୋଉ ଜି- ଜିନିଷ ସବୁ ନେଇକି ଆସିଥିଲେ ଏଁ ଏମାନେ ତ କିଛି ଜାଣିନଥିଲେ ଥିଲେ ଏମାନେ ସେଇଠୁ ସେ- ସେ ସେଇ ରେଟ ରେ ସବୁ କିଣିଲେ ଜିନିଷ ବୁଝିପାରୁଛ।
ହଁ ଏଇ ଶସ୍ତାରେ କିଣିକି ମହଙ୍ଗାରେ ବିକିଲେ ଆଉ।
ହଁ ସେଇଠୁ ତାପରେ ସେଇଠି ଜିନିଷଟା ହଉଛି ଯୋଉ ଜିନିଷ ସବୁ ଆଇଲେ ଏମାନେ ସେଇଠୁ ତାଙ୍କର ସୁରୁ ଯେମିତି ତାଙ୍କର ଭାରତ
ହଉ ସୁଲୁ ଭାଇ ମୁଁ ରଖୁଛିଁ ଆଃ ଆଉ ଟିକେ ପରେ କଲ କରୁଛୁ।